ହା ଲୋ। ହାଲୋ। ହାଲୋ।
ହାଲୋ।
ଉଁ। ହାଲୋ।
ହଁ ଠିକ ହେଲା କି ଆଖି।
ହଁ ହଁ ଏବେ ଠିକ ହେଲା।
ଉଁ ହୁଁ।
କଣ କରୁଚ।
ଟିକେ ନହେଲେ ମୁହଁ ଧୁଏ ଏ ବଡ କଲରା ଟିକେ ଭାଜୁଛି।
ହଁ ହଁ ମୁହଁ ଟା ଧୋଇକି।
ଉୁଁ, ମୁଁ କିନ୍ତୁ ସକାଳୁ ଧୁଆଧୁଇ ହେଇଛି ଲୋ, ଖାଲି ଗାଧେଇ ନି।
ହଁ। ହୁଁ।
ଟିକେ ଭଜା କରିଛି ଯେ, ଭଜା ଧଳା ଧଳା ଦେଖଉଛି ହଳଦୀ ପକେଇନାହିଁ। ହେଁ। ହଳଦୀ ପକେଇ ନାହିଁ, ସେଟା ସବୁ ସିଝେଇ ଚାଲିଛି ତାକୁ।
ଓ ହୋ‌ ଲୁଣ।
କଣ ରୋଷେଇ କରେ ହଳଦୀ ପକେଇ ନାହିଁ, ଧଳା ଧଳା ଦେଖ ଖା ଯାଉଛି ଯା ହଉ।
ଅ ହ।
ଆଉ ତିଙ୍ଗିଡି ମିଙ୍ଗିଡି ସବୁ କଣ କରୁଛନ୍ତି।
ଆଉ।
ହୁଁ।
ଚିଙ୍ଗିଡି ମିଙ୍ଗିଡି ସବୁ କଣ କରୁଛନ୍ତି।
ଆଉ କ।
ନା ରୋଷେଇ ସଇଲାଣି ଗାଧେଇକି ଆସିଲେ ଶାଗ ଟିକେ ଭାଜିଦେବି ନହେଲେ ହେ ହନି କୁ ଟିକେ ଭାଜ ଜିବି ବୋଲି କହିବି ଶଇଲା ସେତିକି ରେ। ଆଉ ରୁଷେଇ କରି ସାରିଲିଣି ହେଲେ ଭାତ ଫାତ ସବୁ ଆଉ ସେ ଉଁ କାଙ୍କଡ଼ ମାଙ୍କଡ଼ ଟିକେ ଭାଜିଦେଲି। ସବୁ କରି ସାଇଲିଣି। ଏପଟ ସେ ଏପଟୁ ଯା
ଦିଦି ଶୁଭା ଯାଉନି।
ଆମ ଏପଟେ ଛୁଆ ଚୁଲି ଗୋଟେ ନାହିଁ କି ବାରି ପଟେ।
ହଁ।
ଅଁ ସେଇଠି ନିଆଁ ଲଗେଇ ଦେଇ ଥାନ୍ତି ଇଏ।
ଉଁ ହଁ।
ଟି ବସେଇ ଦେଇଚି।
କେମତି ଆଇଲ? ଅଁ। ହ୍ୟାଲୋ ହ୍ୟାଲୋ।